ହାଲୋ।
ହାଲୋ କଣ କରୁଚ।
ମୁଁ ଶୋଇଛି।
ନିଦରେ ନା ଆଖି ବୁଜିକି ନା ଆଖି ଖୋଲିକି?
ଆଖି ଖୋଲୁ
ଆଖି ଖୋଲିକି କେମିତି ଶୁଅନ୍ତି।
ନିଦରେ ନୁହଁ।
ଆଉ
ସେମିତି।
କେମିତି?
ମାନେ ଖାଲି ବେଡ ଉପରେ ପଡିବା।
ଓହୋ।
ହୁ। ତମେ?
ମୁଁ ତ ସେମ୍।
ହୁଁ।
କି କହିବି କେମିତି ବୋଲି।
ନା ନା ଜାଣିବା କହିବ ଯଦି କୁହ
କଣ କିହିବି ଆଉ। କାଠ ଯେମତି ପଡିକି ରହେନି କି?
ହୁଁ।
ସେମିତି।
ହୁଁ ତମେ ଭଲ ଆଉ ଏଗଜାମ୍ପୁଲ ଦୋଉଚ।
ତାହେଲେ କଣ କୋହୁଚ ଟିଚର ହେଇଯିବି।
ହୁଁ।
ପିଲାଙ୍କୁ ପାଠ ପଢେଇ ହୋଉନି
ଉଁ।
ପିଲାଙ୍କୁ ପାଠ ପଢେଇହବନି ପା ଗୋଡ ଥରିବ ମୋର।
ହୁଁହୁଁ।
ମୋର ଗୋଟିଏ କଣ କହିଲ ଦୁର୍ବଳତା ହୋଉଚି ଲାଜ।
ହୁଁ କାଁଇ ମତେ ତ ସେଇଟା ଲାଗେନି। ଲାଗୁନି କାଇଁ ଲାଗିନି ଆଜି ଏତେ ପର୍ଯ୍ୟନ୍ତ।
ଫୋନରେ ବୋଲି ତମକୁ ଲାଗୁନି।
ଫୋନ ଏଇନା ଗଳି ପଡ ଥାନ୍ତା ଫୋନ୍ ସହିଦ ହେଇଯାଇଥାନ୍ତା।
କେମିତି?
ମୁଁ ଏମିତି କାନ ଉପରେ ରଖିକି କଥା ହଉଛି ତାପରେ ଗଳି ପଡିଲା ଧରି ନେଲି।
ହୁଏ ଆଉ ଯାହା ହଉ ତମକୁ ସକାଳୁ ସକାଳୁ ଆସିବ ବିରାଟ କୋଇଲି କଲ।
କାଇଁ କିି?
କ୍ୟାଚ ଧରି ପକେଇଲେ ଭଲ ଆଉ ଇଣ୍ଡିଆ ଟିମ୍ ସିଲେକ୍ସନ।
ହୁଁ ହୁଁଁ।
ଉଠେଇବ କଲ ମୁଁ କହିଦେବି ରାତିରେ ବିରାଟ କୋଇଲି।
ଭଲ ଲାଗୁନି କିଛି।
କଣ ପାଇଁ କଣ ହଉଛି କି?
ଭଲ ଲାଗୁନି।
ଏ କଅ ଗୋଟେ ହେଇଥିବ ତ?
ନାଇଁ କିଛି ହେଇନି ମୁଡୁ ଫୁଡୁ କିଛି ନୁହଁ।
ଆଉ ଭଲ ଲାଗୁନି ମାନେ କଣ ଟାରେ ଭଲ ଲାଗୁନି। କଅ ହେଇଛି କୁହ ଏଇନେ ଦି ମିନଟରେ ଠିକ କରି
ତମେ କଣ କି ତମେ ଦି ମିନିଟରେ ଠିକ କରିଦବ।
ମୋର ସବୁ ପାୱାର ଅଛି ମୋ ପାଖରେ।
ଅ ହଁ। ପାୱାର ୟୁଜ୍ କରୁଛ ନା?
ହୁଁ ଇରିଟେଡ ହେଇଗଲଣି କି କଥା ହେଇ ହେଇ?
ନା ଇରିଟେଡ ମୁଁ ଇରିଟେଡ ହୁଏନି ତମେ ଯଦି ହଉଥିବ।
ମୁଁ ଇରିଟେଡ ହେଉଥିଲେ ମୁଁ କଲ
ହୁଁ। ଇରିଟେଡ କଅ ପାଇଁ ହେବି।
ଥାଏ ନା ଗୋଟେ ଲୋକର ପୁଣି ପ୍ରେସେନ୍ସ।
ତମକୁ ମାନେ ତମେ କହିଲ ନା ତମେ ଟିକେ ଏଣ୍ଟୋରଭଟ ତମକୁ ମାନେ କଥା ହବା ପସନ୍ଦ ନୁହଁ ତମକୁ ମେ ବି ଲାଗୁ ତୁମ ପାଇଁକା।
ନା ନା ମତେ ପସନ୍ଦ ନହେଲେ ମେ ଭଲ ଲାଗୁଛି କଥା ହବାକୁ ସେଥିପାଇଁ ତ ମୁଁ କରୁଛି ତ।
ହୁଁ ହୁଁ। ତମେ ଯୋଉ କୁହନି ତମେ ଏତେ
କଣ କହୁନ?
ତମେ ଯୋଉ ମତେ କହିଥିଲ କି ଥରେ ତମେ ଏତେ ବିଲପ ମାନେ ଠାକୁରଙ୍କୁ ଏତେ ବିଲିପ କରନି କହିଥିଲ ନା?
ହୁଁ।
କିନ୍ତୁ ମୁଁ ଯେତିକି କଥା ହେଲି ତୁମ ସହ ଯେତିକି ଜାଣିଲି। ତମେ ତ ପ୍ରାୟ କଥାରେ କୁହ ଭଗବାନଙ୍କ ଇଚ୍ଛା ମତେ ଲାଗେ ତମେ ବୋହୁତ ବିଲିପ କର। ବାସ୍ ତମେ ଏମ
ନା ନା ମାନେ ମୁଁ ଛାଡିଦିଏ ତାଙ୍କ ଉପରେ ଯାହା କରିବାର ଥିବ ସେ କରିବେ ମାନେ ମୋର ମୁଁ ଠାକୁରଙ୍କ ପାଖକୁ ଯାଏନି ମୁଁ ଯିବି ଦେଖ ନା ମୋର ଏଇଟା ଦରକାର ସେଇଟା ଦରକାର ଏଇଟା ଦିଅ ସେଇଟା ଦିଅ ମୁଁ ମନ୍ଦିର ଯାଏ ବଟ୍ ବାହାର ପଳେଇ ଆସେ। କାହାକୁ ନେଇକି ଜାଇଥିବ ପଳେଇ ଆସେ ଭାରୁ। ବାହାରୁ ବାହାରୁ ଏମିତି ଠାକୁର କହେ ଯେ ତମର ଏଇଟା କରିଦିଅ ସେଇଟା କରିଦି ବାସ୍। ଯାହା ମାଗିବ ତାହା
ହୁଁ। ସେ ଯାହା କରିବ
ଥୋଡ଼ି ନା ମୁଁ କହିଦେବି ମୋର ଗାଡ଼ି ଗୋଟେ ଦରକାର? ପାଞ୍ଚ ଲକ୍ଷ ଟଙ୍କା
ହୁଁ।
ଯଦି ସେ ପାଞ୍ଚ ଲକ୍ଷ ଟଙ୍କା ଦବାରଥିବ ତାହେଲେ ସେ କୋଉ ବାଟରେ କଣ ହଉ କାମ ହଉ ସେ ହଉ ଯାହା ହଉ କରେଇ ଦେବେ। କୁହ?
କ କହିବି?
କଣ କହୁଥିଲ?
ହୁଁ ତମେ କୁହ? ତମକୁ ସି ବିଚ ପସନ୍ଦ ନା ପାହାଡ଼?
ସି ବିଚ୍ ପସନ୍ଦ ନା ଝରଣା ପାହାଡ ଯୋଉଠିଥିବ ସେଇଜାଗା ପସନ୍ଦ?
ଯୋଉ ୱାଟର ଫଲ କଥା କହୁଚ ତ? ହୁଁ
ସି ବିିଚ୍?
ମୋର କଣ କହିଲ ସେମିତି ମୋର କିଛି ଡିମାଣ୍ଡ ନାହିଁ। ମୋତେ ଜୁଆଡେ ନବ ମୁଁ ହିଆଡେ ଯିବି।
ଉ ହୁଁ।
ଆରେ ଭଲ ନଲାଗିବ ଯଦି ମୁଁ କହିଦେବି ସେଇଠି ମୁହଁରେ ଭଲ ଲାଗୁନି ମୁଁ ନାଇ ଯଦି ନ ଭଲ ଲାଗେ ପଳେଇ ଆସି ମୁଁ ଯାଇଥିଲେ ସବୁ ଜାଗାକୁ ଆଉ। ହୁଁ ଆମ ଘରପାଖରେ କୋଡି଼ଏ ପଚିଶୀ କିଲୋମିଟର ହବ।
କଣ ୱାଟରଫଲ୍ ନା କଣ?
ଦେଓଝର?
କି ଝର?
ଦେଓଝର ଦେଓଝର?
କେଉଁଝର?
ନାଇଁ ନାଇଁ ଦେଉଝର ପଠେଇ ଦେବି ୱାଟତ୍ସପ୍ ରେ।
ଦେଓଝର?
ହଁ। ପାର୍କ ଅଛି ତା ଭିତରେ ଆମର ହଁ ଭଲ ଗେଟ୍ ହେଇଛି ଯିବାକୁ। ପାର୍କ ହେଇଚି। ଆଉ ସେଇଟା ଡେଭଲପ ହେଇଛି ଆଉ ଗୋଟେ ଜାଗା ଅଛି ଡାବରଖୋଲ। ସେଇଠି ଡବଲ ୱାଟରଫଲ। ମାନେ ଗୋଟେ ବାଟ ପଡୁଚି ତା ଉପରୁକୁ ଆଉ ଗୋଟେ
ତମେ ଯାଇଚ
ନିଆଁ ଯାଇଚି।
କେବେ ୱାଟରଫଲ ର ପାଣି ପିଇଚ?
ପାଣି ପିଇନି ଗାଧେଇଚି।
ପିଇଚ କେବେ?
ନାଁ ପିଇ ଦେଇଥିବି ଗାଧେଇଲା ବେଳେ। ସେମିତି ଥୋଡିନା ଆଉ ଗ୍ଲାସରେ ଆଣିକି
ମୁଁ ପିଇଛି।
ହୁଁ।
ଏତେ ଶୁସନା କଣ?
ନା ଛୋଟ ପିଲା ହେଇଥିଲି ସ୍କୁଲ ରେ ଥରେ ଯାଇଥିଲେ ବହିରେ ପଢିଥିଲି ଝରଣା ପାଣି ମିଠା ଲାଗେ ତ ସାରଙ୍କୁ କହିଲି ସାରେ ସତରେ ମିଠା ଲାଗେ ସାର୍ କହିଲେ ପିଇବୁ କି? ମୁଁ କହିଲି ଆଜ୍ଞା ତା ପରେ ସେ ଗୋଟେ ବୋଟଲରେ ଭରିିକି ମତେଦେଲେ ମୁଁ କହିଲି କାଇଁ ମିଠା
ଏମିତି ନର୍ମାଲ ଲାଇଫି ଆଉ କଣ ଏ ଯୋଉ ସିଏ ଯୋଉ ସଫା ପାଣି ଭଲ ପାଣି ହେଇଚି ବହି ଯାଉଚି ନା।
ସବୁଠୁ ଖରାପ ପାଣି ହେଲା ସମୁଦ୍ର।
ସେଟା ମୁଁ ଟେଷ୍ଟ କରିନି ମାନେ ପେଟେ ହବରପିଇ ଦିଏ ପୁରି ଗଲେ। ଭିତରେ ତ ବସିିଥିବୁ କଣ କରିବୁ। ପାଣି ତ ପଶିବ ଅଟୋମେଟିକ ଆଉ ମୁଁ
ଆ ସେ ସି ବିଚ ରେ ଜଣେ ମଣିଷ ଗାଧେଇଲେ ସେ ଆହୁରି ମାନେ ନୁଙ୍ଗୁରା ହେଇଯାଏ।
ହଁ ସେଇଠି ଆଗେ ଯାଇକି ଗାଧା।
ବାଲି ଫାଲି ସେ ସବୁ ଲାଗିଯାଏ।
ହଁ ସେଇଠି ତ ଗାଧେଇ ହୁଏନି ନା ତାପରେ ଆମର ସେଇଠି ଗୋଟେ ଅଛି। ଆମେ ଯାଇଥିଲୁଗୋଟେ।
ଶୁଣାଉନି।
ଏବେ ଗୋଟେ ଯାଇଥିଲୁ ଗୋଟେ ଥର ଗଲୁ ରାତିରେ ଶୋଇଲୁ ଭାଗ୍ୟକୁ କୁହ। ରୁମନେ଼ଇ ନ ଥିଲୁତ କହିଲୁ ଯିବା ଏମିତି ରା ସମୁଦ୍ର କୂଳରେ ଶୋଇବା ମଜା ଲାଗିବ ଶୋଇଚି ତଆଉ ବର୍ଷା ବର୍ଷା ପକେଇଲା ଅଧା ରାତିରେ ଆଉ ନିଦ ଭାଙ୍ଗି ଗୋଟେ ଦୋକାନ ଭିତରେ ବସି ସି ବିଚ୍ ରେ।
ଭାଇ କେମିତି ସେ ବାଲିରେ
ବାଲିରେ କଣ ଆଉ ବ୍ୟାଗ ନେଇକି ଯାଇଥିଲୁ ଗାମୁଛା ଥିଲା ଟାୱେଲେ ଥିଲା ସବୁ ଥିଲାପ ଆଉ ବର୍ଷା ଜେତେବେଳେ ପକେଇ ଦେଲା ହଁ ବା ସେଇଦିନ ମଜା ସେଇଥିାପାଇଁ ତ ରୁମ୍ ନେଲୁନ ଆଉ। ଶୋଇଲୁ ସେଇଠି। ବେଳା କୁ ଖରାପ ସେ ବର୍ଷା ପକେଇ ଥିଲା ଆଉ।
ହୁଁ।
ଆଉ ଶୋଇହେଲାନି ଆରେ ପୁଣି ସକାଳୁ ଉଠିଲୁ ଗଧେଇଲୁ। ସକାଳୁ ବସିଲୁ ଆଉ ଗୋଟେ ଦୋକାନରେ ଯାଇକି ପାଲ ପଡିଥିଲା ଯେ। କୋଡ଼ି ମାନେ ଓଧା ହଉଥାଉ କିନ୍ତୁ ବସିଥାଉ ପାଲା ଭିତରେ ଆଉ।
ଓଦାହେଇଗଲୁ କି। ତାପରେ ପୁଣି ସକାଳ ହେଇଗଲା ଚା ଫା ପିଉଥୁଲୁ। ଆଉ ଗା ଗାଧେଇ। ଯେ ଗାଧେଲୁ ଗାଧେଲୁ ଗାଧେଲୁ ଫଟୋ ଫଟ ଉଠେଇଲୁ। ସରିଗଲେ ମା
ହଉ।
ତାକୁ ଯାହା ଗରମ୍ ସମ।
ହୁଁ।
ଏଠୁ ଟାଇମ୍ କାଳେ କଁ ପଳଉଚି।
କେଜାଣି।
ମୁଁ ଭାବେ ପାଞ୍ଚ ମିନିଣ୍ଟି ଭଳିଆ ହେଇଥିବ ବୋଲି।
ରଖୁଛି ତାହେଲେ।
ହୁଁ।